ହ୍ୟାଲୋ, ହଁ ଆଜ୍ଞା ଜୟ ଜଗନ୍ନାଥ।
କଣ କରିଥିଲେ ଆପଣ?
ଆଉ ଏ ଟିକେ ଛାତ ଉପରେ ଲୁଗା ଶୁଖେଇଆକୁ ଯାଇଥିଲୁ। ଏଇନା ଆସିଲୁ, ଆଉ ଏବେ ଗଛ ଲଗଉଛୁ ଆଉ।
ଆଚ୍ଛା, ଆଚ୍ଛ। ଆଉ ମୁଁ ତ, ମୁଁ ତ ସେମିତି ଯାଇ ମାନେ ଘରେ ବସିଥିଲି। ଗଛ ଲଗଉଥିଲି, ଫେରେ ଏଇଠି ବାହାରକୁ ଆସିକି ସାଙ୍ଗ ସହିତ ଫେର ଗଛ ଲଗଉଛି।
ଆଚ୍ଛା, ଆଉ କଣ ଖବର ସବୁ? କଣ କରିବା ଏଇ ବର୍ଷା ତ ଯାହା ହଇରାଣ କରୁଛି। ଟିକେ ଶୁଖେଇକି ଆସିଲା ପରେ ପରେ ପୁଣି ମେଘ ପଳେଇ ଆସିଲାଣି। କଣ କରିବା? ହଇରାଣ କରୁଛି ଯୋଉ ଏ ମେଘ।
ହଁ କଣ କରାଯାଇପାରିବ ଫେର ତ ଆଉ ଥରେ ବର୍ଷା ଆସିଲାଣି, ଏଇଠୁ ଦେଖା ଯାଉଛି।
ହଁ ପରା ବର୍ଷା ଆସିଲାନି, ମୁଁ ଏବେ ଯାଇକି ଶୁଖେଇକି ଆସିଲି। ବର୍ଷା ଆସିଲାଣି ଆଉ କଣ କରିବା କଣ କିଛି ବୁଝା ପଡୁନି।
ଆଉ ଭ୍ରାତାଶ୍ରୀ ଆଉ ଭଗିନୀ କଣ କରୁଚନ୍ତି?
ଆଉ ସେମାନେ ଅଛନ୍ତି ଏଇଠି ଆଉ କଣ କରିବେ।
ଓ ହୋ। ଆଚ୍ଛା ଆଉ କଣ କୁହନ୍ତୁ? କଣ ଗପ ଜାଣିଛନ୍ତି କଣ କଣ ଆପଣଙ୍କ ଜୀବନ ରେ ଚାଲୁଛି କୁହନ୍ତୁ?
ଆଁ ମତେ ଟିକେ ଏ ପି ଜେ ଅବଦୁଲ କଲାମଙ୍କର ବହି ପଢିବାକୁ ଭଲ ଲାଗେ। ତ ମୁଁ ଆପଣଙ୍କୁ ଶୁଣେଇବି ଟିକେ?
ଶୁଣନ୍ତୁ ଶୁଣନ୍ତୁ ନିଶ୍ଚୟ।
ଅ ଆଚ୍ଛା ଠିକ ଅଛି।
ଆଜ୍ଞା। କୁହନ୍ତୁ।
ଆଉ ଆପଣଙ୍କର ରୋଷେଇବାସ ସବୁ କଣ ଖାଇବା ପାଇଁ କି ଦି ପରେ?
ହଁ ଚିକେନ ବିରିୟାନୀ ହେଇଛି। ଆଉ
ଆମକୁ ଡାକିବେ ନା ନାଇଁ?
ନିଶ୍ଚୟ ନିଶ୍ଚୟ ଆସନ୍ତୁ ଆପଣ ଜାଣିଛନ୍ତି ଆମର ଗ୍ରାମ ଆମେ କୋଉଠି ରହୁ ଆସିବେ।
ଆଚ୍ଛା ଆଚ୍ଛା ଛା।
ଆଜ୍ଞା ହଁ ଆପଣ କଣ କହୁଥିଲେ କହୁନାହାନ୍ତି ସେ ଏପି ଜେ ଅବଦୁଲ କଲାମଙ୍କ ବିଷୟରେ।
ଆଛା ସେଇଟା ହଉଛି ଗୋଟେ ଅବଦୁଲ କଲାମଙ୍କର ନିଜ ଜୀବନ କାହାଣୀ ମାନେ ତାଙ୍କର ଯେମିତି ପ୍ରେରଣା ସମ୍ ପୂର୍ଣ୍ଣ ଜୀବନ ର ଗୋଟେ କାହାଣୀ ହେଲା।
ହଁ
ହ ଶୁଣା ଯାଉଛି ତ?
ହଁ ହଁ
ହଁ ତ ତାଙ୍କର ଫାଷ୍ଟ ବିଷୟ ଟା ଥିଲା ମୋ ମା ହେଲା ତ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ ଆମ ପରିବାର ପାଇଁ ଏକ କଷ୍ଟ ସମୟ ଥିଲା। ସେତେବେଳେ ମୁଁ ମାତ୍ର ଦଶ ବର୍ଷର ବାଳକ ଏବଂ ର୍ରାମେଶ୍ଵରମ୍ ସ୍ଥିତ ଆମ ଘର ଦୁଆର ପାଖରେ ଯୁଦ୍ଧ ପ୍ରାୟତଃ ପହଞ୍ଚି ଯାଇଥିଲା। ସବୁ କିଛି ପଛିର ଅଭାବ ପରିଲକ୍ଷିତ ହେଉଥିଲା ଏବଂ ଜିନିଷ ପତ୍ର ସହଜରେ ଉପଲବ୍ଧ ହେଉନଥିଲା ଆମର ଯୌଥ ପରିବାର ବହୁତ ବଡ ଥିଲା। ଯେମିତି କିି ମୋ ବାପା ତାଙ୍କ ସାନ ଭାଇଙ୍କର ପରିବାର ଏଥିରେ ଅନ୍ତର୍ଭୁକ୍ତ ଥିଲେ ଆଜ୍ଞା।
ଆଚ୍ଛା ହଁ।
ତାଙ୍କର ପ୍ରେରଣା ପୂର୍ଣ୍ଣ ଜୀବନ ବିଷୟରେ ସେ କହୁଛନ୍ତି ତାଙ୍କ ମା ସାଙ୍ଗରେ କ କଥା ହଉଛନ୍ତି। ଯେ ତାଙ୍କ ଜେଜେମା ଜେଜେବାପା ତାଙ୍କ ଦାଦା ତାଙ୍କ ଘୁଡି ତାଙ୍କ ବାପା ମା ସା ସିଏ ତାଙ୍କର ଗୋଟେ ବିଶାଳ ପରିବାର ସବୁ ତାକୁ ଚଳଉଥିଲେ ସେ। ମାନେ ତାଙ୍କ ବାପା ପ୍ରାୟତଃ ତିନୋଟି ଦୋଳି ଆମ ଘରେ ଶିଶୁଙ୍କ ପାଇଁ ଝୁଲୁଥିଲା ଏବଂ ଦୁଃ ଦୁଃଖ ଓ ସୁଖ ଭିତରେ ସମୟ ଅତିବାହିତ ହେଇଯାଉଥିଲା। କିଛି ସମୟର ଜଣା ପଡୁନଥିଲା ସକାଳ ଚାରିଟାରେ ମୁଁ ସଯ ତ୍ୟାଗ କରି ମୋ ଶିକ୍ଷକ ଶ୍ରୀ ସ୍ଵାମୀ‌ ସ୍ଵାମୀୟାରୁଙ୍କ ପାଖକୁ ଗଣିତ ପଢିବା ପାଇଁ ଯାଉଥିଲି। ସେ ଥିଲେ ଜଣେ ଉତ୍ତମ ଗଣିତ‌ ଶିକ୍ଷକ ଆପଣ ତ ଜାଣିଛନ୍ତି ତ ସେ ପ୍ରତିବର୍ଷ ପାଞ୍ଚ ଜଣ ଛାତ୍ରଙ୍କୁ ବିନା ବିନା ଶୁଳ୍କରେ ଟିଉସନ କରୁଥିଲେ। ସମସ୍ତ ଛାତ୍ରଙ୍କ ନିମନ୍ତେ ସେ ଗୋଟିଏ ସର୍ତ୍ତ ରଖିଥିଲେ ଯେ ଗାଧୋଇ ସାରି ଛାତ୍ରଙ୍କ ନିମ ମନ୍ତେ ସର୍ତ୍ତ ରଖିଥିଲେ ଯେ ସମସ୍ତେ ଗାଧେଇ ସାରି ତାଙ୍କ କ୍ଲାସ ରେ ସକାଳ ପାଞ୍ଚଟାରେ ପହଞ୍ଚିବେ ତ ମୋ ଆଗରୁ ମୋ ମା ଉଠି ଯାଉଥିଲେ ଏବଂ ମୋର ସ୍ନାନ କାର୍ଯ୍ୟ ସମାପନ କାର୍ଯ୍ୟରେ ମତେ ସାହାଯ୍ୟ କରୁଥି
ଆଜ୍ଞା।
ଅ ତ ଯାହା ଫଳରେ ମୁଁ ଠିକ ସମୟରେ ସେ ଟ୍ୟୁସନ ପାଇଁ ପ୍ରସ୍ତୁତ ହୋଇପାରିବି। ଟିଉସନ ରୁ ଫେରିବା ବାଟରେ ତାଙ୍କ ବାପା ଚାହିଁ ବଶୁ ଥିଲେ ଏବଂ ଘରେ ପହଞ୍ଚିବା ଆଗରୁ ସେ ମତେ ନମାଜ ପଢ଼ିବା ଏବଂ କୋରାନ୍ ସାରି ଶିଖିବା ପାଇଁ ମଧ୍ୟ ପାଠଶାଳାକୁ ନେଇ ଯାଉଥିଲେ ତାପରେ ସେ ରାମେଶ୍ୱର ମ୍ ରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ଚାରି କିଲୋମିଟର ଚାଲି ଚାଲି ଯାଉଥିଲେ। ସେଠାରେ ଚଳନ୍ତା ଟ୍ରେନ ଧନୁଷ କୋଡ଼ି ମେଳରୁୁ ଖବରକାଗଜ ବଣ୍ଡଲକୁୁ ବାହାରକୁ ଫିଙ୍ଗି ଅଁ ଦିଆଯାଉଥିଲା ଏବଂ ସେଗୁଡିକୁ ସଂଗ୍ରହ କରି ସମଗ୍ର ରାମେଶ୍ୱରମ ଟାଉନ ବୁଲି ବୁଲି ମୁଁ ପ୍ରଥମେ ବାଣ୍ଟୁଥିଲି। ଯୋଉ ଟ୍ରେନ ରୁ ଚଳନ୍ତା ଟ୍ରେନ ରୁ ଯୋଉ ଫେ ଖବରକାଗଜ ଟି ପଡେ ସିଏ ତାକୁ ଗୋ ଟେଇକି ସଂଗ୍ରହ କରନ୍ତି ଏ ଏବଂ ରାମେଶ୍ଵର ଟାଉନ ଟା ପୁରା ସାରା ବୁଲି ବୁଲି ପେପର ବାଣ୍ଟନ୍ତି। ତାପରେ ସେ ଆଠଟା ବେଳକୁ ଘରୁ କୁ ଫେରି ଆସୁଥିଲେ ଯେହେତୁ ମୁଁ ପାଠ ପଢା ସାଙ୍ଗକୁ କିଛି ପରିଶ୍ରମ କରୁଥିଲି ସେଥିପାଇଁ ଅନ୍ୟ ଭାଇ ଓ ଭଉଣୀ ମାନେ ମତେ ଅପେକ୍ଷା ମୋ ଅପେକ୍ଷା ମୋ ମା ବିଶେଷ ମତେ ଖାଇବାକୁ ଦେଉଥିଲେ।
ଦୋଉଥିଲେ ହଁ।
କୁଲ୍ ଛୁ ଟୀ ହେବା ପରେ ସନ୍ଧ୍ୟାବେଳେ ମୁଁ ପୁନଃଶ ଖବରକାଗଜର ମୂଲ୍ୟ ସଂଗ୍ରହ କରିବା ପାଇଁ ଗ୍ରାହକମାନଙ୍କ ପାଖକୁ ଯାଉଥିଲି। ଯୋଉଟା କି ସେ ସ ଳେ କରୁଥିଲେ ତାର ପଇସା ପାଇବା ପାଇଁ କି ସେ ଯାଉଥିଲେ ସନ୍ଧ୍ୟା ବେଳେ ପୁଣି ଥରେ। ସେଇ ସମୟରେ ଗୋଟିଏ ଘଟଣା ଏବେ ବି ମୋ ମ ସ୍ମୃତି ରେ ଜୀବନ୍ତ ହୋଇକି ରହିଛି ଥରେ ମୁଁ ଏବଂ ମୋର ସ ସମସ୍ତ ଭାଇ ଭଉଣୀ ଏକାଠି ବସି ଭୋଜନ କରୁଥିଲୁ ଏବଂ ମା ମୋ ଥାଳିରେ ଗୋଟିଏ ପରେ ଗୋଟିଏ ରୁଟି ପରଷି ଦେଇଉଥିଲେ ଯେହେତୁ ଆମେ ଭା ତ ପ୍ରିୟ ତେଣୁ ଚାଉଳ ମିଳିବାରେ ଆମ ପାଇଁ କୌଣସି ସମସ୍ୟା ନଥିଲା କିନ୍ତୁ ଗହମ ସହଜରେ ଉପଲବ୍ଧ ହେଉନଥିଲା। ଭୋଜନାଥେଁ ମୋ ବଡ ଭାଇ ମତେ ଡାକି ଗାଳି ଦେଲେ ଏବଂ କହିଲେ କଲାମ ଘଟଣା କଣ ତୁମେ ଜାଣିଚ ତୁମେ ଗୋଟିଏ ପରେ ଗୋଟିଏ ରୁଟି ଖାଇ ଚାଲିଛ ଏବଂ ମା ତୁମକୁ ଦେଇ ଚାଲିଛନ୍ତି ସବୁ ଦିଗ ରୁଟି ସେ ତମକୁ ଦେଇ ସାରିଛନ୍ତି। ବର୍ତ୍ତମାନ ଅଭାବ ସମୟ ଜଣେ ଦାୟିତ୍ୱବାନ ପୁଅ ଭଳି ତମେ ବ୍ୟବହାର କର ଯାହା ଫଳରେ ମା ଭୋକିଲା ରହିବେ ନାହିଁ। ପ୍ରଥମ ଥର ପାଇଁ ଜୀବନରେ ନିଜ ଭିତରେ ଏକ କମ୍ପନ ଅନୁଭବ କଲେ ଯାହା ଫଳରେ ମୁଁ ନିଜକୁ ଆଦୌ ସମ୍ଭାଳି ପାରିଲି ନାହିଁ। ଏକା ନିଶ୍ଵାସରେ ମା ପାଖକୁ ଦୌଡିଗଲି ଏବଂ ତାକୁ ଆବେଗରେ ଜାବୁଡ଼ି ଧରିଲି।
ଆଜ୍ଞା।
ଏକ ଜ୍ୟୋତ୍ସ୍ନାଧୋଇତ ପୂର୍ଣ୍ଣିମା ରାତ୍ରରେ ମାଆଙ୍କ କୋଳରେ ଦୁର୍ଶ୍ ସେ ଏବେ ବି ମୋ ସ୍ମୃତି ପଟରେ ଉଦ୍ଭାସିତ ହେଉଛି ଯାହାକି ମୋର ପୁସ୍ତକ ଉଇଙ୍ଗସ୍ ଅଫ୍ ଫାୟାର୍ ରେ ଏକ କବିତାର ଆକାରରେ ବର୍ଣ୍ଣିତ ହୋଇଛି। ଦଶ ବର୍ଷ ବୟସର ସ୍ମୃତି ଏବେ ମୋର ମନେ ପଡ଼େ। ତୁମ କୋଳେ ଶୋଇଥିବା ବେଳେ ମୁଁ ଦେଖିଛି ଜ୍ୟେଷ୍ଠ ଭାଇ ଓ ଭଉଣୀଙ୍କୁ। ର ଇର୍ଷା ପୂର୍ଣ୍ଣମୀ ରାତି ଥିଲା ତୁମେ ହିଁ ଜାଣିଥିଲ ମତେ ସ୍ନେହମୟୀ ମା ମୋର। ଅଧା ରାତିରେ ଉଠି ପଡ଼େ ଯେବେ ମୋ ଆଖିରୁ ଲୁହ ଝରି ପଡ଼ୁଥିଲା ମୋ ଜାନୁରେ ମା ତୁମେ ଜାଣିଥିଲ ତୁମ ସନ୍ତାନ ଯନ୍ତ୍ରଣାରେ ଏ ତୁମ